ଆଜ୍ଞା।
ନମସ୍କାର! କେମିତି ଅଛନ୍ତି?
ବହୁତ୍ ଭଲ।
ବହୁତ୍ ଭଲ। ମୁଁ ବି ଭଗବାନଙ୍କ ଦୟାରୁ ବହୁତ ଭଲରେ ଅଛି।
ଆଜ୍ଞା, ଆଜ୍ଞା, ସମସ୍ତେ ଏଇଭଳିଆ ଭଲରେ ରୁହନ୍ତୁ। ମୋର ବି ଭଗବାନଙ୍କ ପାଖରେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।
ଆପଣଙ୍କ ଦେଲାନି କି ପରି?
ଆପଣ କଣ ସ୍ନାନ ଯାତ୍ରା ଦେଖିବାକୁ ଯାଇଥିଲେ କି ପୁରୀ?
ହୁଁ, ନା ନା ସେଦିନ ଝିଅର ସ୍କୁଲ ଥିଲା ତ, ମୁଁ ଯାଇପାରେନି କଉ ବର୍ଷ।
ଆଜ୍ଞା, ଆଜ୍ଞା।
ଉଁ, ଆପଣ ଯାଇଥିଲେ କି?
ନା, ନା, ମୁଁ ମୁଁ, ଭାବିଚି ଏଇ-ଇ ମାନେ ରଥଯାତ୍ରା ବାହୁଡ଼ା ବେଳକୁ ଆରଥର ବି ଯାଇ ଥିଲି ଆ-ଆଗ ବର୍ଷ। ଏଇଥର ବି ଭାବିଛି ଯିବି ବୋଲି? ଯଦି ଭଗବାନଙ୍କର ଡୋରି ଲାଗିଲା?
ତାଙ୍କ, ତାଙ୍କ ବିନା ତ କିଛି ହବନି ନା?
ନିହାତି, ନିହାତି, ତାଙ୍କ ବିନା ତ ଗଛରୁ ପତ୍ର ଟିଏ ବି ହଲିବା-ଆ ଅସମ୍ଭବ?
ହଁ, ହଁ। ଆଜ୍ଞା, ଆଉ-ଉ ଆପଣ ଆଜି କଣ ରାନ୍ଧିଥିଲେ?
ଆଜି-ଇ ନା। ଆଜି ଖାଇଥିଲୁ, ଭାତ, ପୋଟଳ ଆଳୁ ତରକାରୀ।
ଆଉ, ଆମିଷ ଖାଉନାହାଁନ୍ତି?
ଆମିଷ ଖାଏ, ଆଜି ଖାଇନି ଆଉ।
ଆଜ୍ଞା, ଆଜ୍ଞା।
ହୁଁ, ଆପଣଙ୍କର ଆଜି କଣ? ଖାନା ପିନା ସବୁ କଣ ହେଇଥିଲା?
ନା ଆମର-ଅ-ଅ ଆଜ୍ଞା, ଆମେ ସମ୍ପୂର୍ଣ୍ଣ ନିରାମିଷାଶି ଲୋକ। ଆମେ, ଆମେ ପିଆଜ ରସୁଣ ବି ଖାଉନାହୁଁ। କେତେ ଦିନ ହେଇ, ନା ନା ଆମେ ବ୍ରାହ୍ମଣ ନୁହଁ। ଆମେ କ୍ଷତ୍ରିୟ। ଆମେ ଏଇଠି ଆମର ଇସ୍କନ ଯୋଉ ମନ୍ଦିର କୃଷ୍ଣଙ୍କର ଅଛି ଏଇଠି ଆମ ପାଖରେ ଆମେ ସେଇଠି ଯାଉଛୁ ଟିକେ ମନ୍ଦିରକୁ ପ୍ରତ୍ୟେକ ଦିନ ଆଉ।
ପ୍ରାୟ ଯାଉଛୁ ଆଉ। ସବୁବେଳେ ତ ଯିବା ଆସ ଘର କାମ ଉଁ, ମୁଁ ଯଉ ବାହାରେ ବି ୱାର୍କିଂ ଲେଡ଼ି ମୁଁ। ଆଉ
ଆଚ୍ଛା। ଆଛା, ଆପଣଙ୍କ ପରିବାରରେ ସମସ୍ତେ-ଏ
ନିରାମିଷାଶୀ ନା, ନା, ନା, ମୋ ସ୍ଵାମୀ ସମ୍ପୂର୍ଣ୍ଣ ଆମିଷାଶୀ। ସିଏ ରୁହନ୍ତିନି, ଆମ ପାଖରେ। ଆଉ ଆମେ ମା ଝିଅ ନିରାମିଷ ଖାଉଚୁ ଆଉ।
ଏ ଆଚ୍ଛା, ଆଉ ଆପଣଙ୍କ ଶାଶୁ, ଶ୍ୱଶୁର?
ସେମାନେ-ଏ ଆମ ଗାଁରେ ରୁହନ୍ତି। ହୁଁ ମୋ କର୍ମକ୍ଷେତ୍ର ପାଖରେ ରୁହେ ଆଉ।
ଆଚ୍ଛା ଆପଣଙ୍କ କର୍ମକ୍ଷେତ୍ରଟି କେଉଁଠି?
ଆମର ଭଦ୍ରକ ଜିଲ୍ଲାରେ ବାସୁଦେବପୁର ଶିକ୍ଷୟିତ୍ରୀ କରୁଛି।
ହ ବହୁତ ଭଲ ଜିନିଷ ଆପଣଙ୍କ ଝିଅ କେତେ ବଡ?
ଆମର ଝିଅ ସତର ଅଠର ହେଲା ଏଟା। ସତର ପ୍ଲସ୍ ଆଜ୍ଞା।
ଆଛା ତା ମାନେ ପ୍ଲସ ଟୁ।
ଏଇଥର ଏ ଏଇଥର ଏକଜାମ ସରିଗଲା। ନାଇଣ୍ଟି ପରସେଣ୍ଟ ରଖିଛି ସାଇନ୍ସରେ ପ୍ରୟା ପ୍ରୟାସ। ପ୍ରୟାସରେ ପଢ଼ୁଥିଲା।
ପ୍ରୟାସରେ ଆପଣ କଣ ଯାଜପୁରରୁୁ?
ଆମେ ଭଦ୍ରକ।
ଆଚ୍ଛା ଭଦ୍ରକ ପଲେଇଆସିଲେ ନା।
ଭଦ୍ରକରୁ ଆମେ ଯାଜପୁରରେ ଝିଅ ପଢ଼ୁଥିଲା।
ଆପଣ ତା ହେଲେ ଯାଜପୁରରୁୁ କହୁଛନ୍ତି।
ଆମେ ଭଦ୍ରକ।
ଆଚ୍ଛା ଝିଅ ଏଇଠି ହଷ୍ଟେଲ ରେ ରହିକି ପଢୁଥିଲା।
ଆଜ୍ଞା।
ଆଚ୍ଛା ତ ପ୍ରୟାସ ପାଖରେ ଆମ ଘର ତ ମୁଁ ସେଇଥିପାଇଁ ଟିକେ କନଫ୍ୟଜ୍ ହେଇକି। ପଚାରିଲି ଆଜ୍ଞା।
ହଁ ଫାଷ୍ଟ ସେଇଠି ତ। ଆଜି ବି ଯାଇଥିଲୁ ଆମେ ଏନ୍ ସି କଲେଜ୍। ନାରଣଚନ୍ଦ୍ର ଚ ଆଜ୍ଞା।
ଝିଅ ଏଇନା କେ କଣ ପ୍ଲସ ଥ୍ରୀ ପଢିବେ ବୋଧ ନା କଣ?
ହଁ ଆଜ୍ଞା ଆଜ୍ଞା ସେଠି ଯାଇଥିଲୁ ଦେଖିବାକୁ ଦି ଚାରିଟା କଲେଜ୍। ତା ସହିତ ଆମର ସିଏ ଆମର ସ୍ୱାସ୍ଥ୍ୟ। ସ୍ୱାସ୍ଥ୍ୟ ବିଭାଗରେ ନିଟ୍ ପ୍ରବେଶିକା ପରୀକ୍ଷା ଦେଇଛି।
ଅତି ଉତ୍ତମ ନିଟ୍ ର ପେପର ଲିକ୍ ହେଇ ଥିଲା ସବୁ କେମିତି କଣ ସବୁ ପୁଣି ହେଇଗଲା?
ନିଟ୍ ରେ ପେପର ଲିକ୍ ପରେ ପୁଣି ପୁର୍ଣ୍ଣ ନିଟ୍ ହେଲା। ପୁରୁଣା ନିଟରେ। ବହୁତ କଠିନ କଷ୍ଟ ଆ ପ୍ରଶ୍ନ ଆସେ। ଥିଲା ସେଥିପାଇଁ ମୋ ଝିଅ ଏଥର।
ଆପଣ
ଉତ୍ତୀର୍ଣ୍ଣ ସମ୍ଭାବନା-
ମୁଁ ଭାବିଲି କୋଉଠି ପ୍ଲସ୍ ଥ୍ରୀ କରେଇ ଦେଇ ମାନେ ଅନଲାଇନ୍ ରେ କୋଚିଂ ଦେବା ପାଇଁ ଆଉ।
ଆଚ୍ଛା ବହୁତ ଭଲ ଜିନିଷ ଆପଣ ଅଛନ୍ତି ନିଜେ ଟିଚର ଆପଣଙ୍କ ଝିଅକୁ ତାକୁ ବହୁତ ଭଲ ଭାବରେ ଗାଇଡ୍ କରିପାରିବେ।
ହୁଁ ହୁଁ ହୁଁ ନାଁ ନାଁ ସେ କଥା ନୁହେଁ କେତେ ଭଲ ଘରୁ ବି ପିଲା ଖରାପ୍ ହେଇଯାଉଛନ୍ତି ଆ ଆଜିକାଲି ଯୁବ ସମାଜ ତ ଦେଖିବେ ବିପଦକାରୀ
ସେଇଟା ତ ଠିକ୍ କଥା ଆମେ ଆମେ ଆମ ଛୁଆଙ୍କୁ ଯେତେ ଜଗିଲେ ବି ଛୁଆଙ୍କ ମନ ଭିତରେ କଣ ଚାଲିଛି ଆମେ ଯେତେ ଚାହିଁଲେ ବି ଆମେ ସେଟା ଆଜିକା ଡେଟ୍ ରେ ଆଉ ଜାଣିପାରୁ ନାହାଁନ୍ତି।
ହଁ।
ଆମେ ଭାବୁଥିବା ଆମ ଛୁଆ ଏମିତି କିନ୍ତୁ ଆମ ଛୁଆ ସେମିତି ନୁହଁନ୍ତି।
ଆମେ କହିବା ଆମ ଝିଅ ଏଇଟା ପଢୁ କିନ୍ତୁ ସେମାନଙ୍କ ସେମାନଙ୍କ ମନବୃତ୍ତି ସେଟା ନୁହେଁ ବାପ ମା ଯାହା ଚାହୁଁଛନ୍ତି। କୌଣସି ପିଲା ଚାହୁଁନାହାନ୍ତି ଯେ ଆମେ ସେଇଟା କରିବୁ ବୋଲି
ନିହାତି ନିହାତି
ଆପଣଙ୍କର କେତୋଟି ପିଲା?
ହୁଁ।
ଆଜ୍ଞା
ନା ନା ନିହାତି ମୁଁ ସେଇ କହୁଥିଲି।
ଆପଣଙ୍କର କେତୋଟି ପିଲା ଦିଦି?
ମୁଁ ଆପଣଙ୍କ ଠାରୁ ବହୁତ୍ ସାନ ମୋର ଝିଅଟି ଏ ଅଛି ନଅ ବର୍ଷର ସିଏ ଏବେ ଚତୁର୍ଥ ତ ଶ୍ରେଣୀରେ ପଢୁଛି।
ଆଜ୍ଞା ଆଜ୍ଞା। ଆ ଭଲ ସେ ହେଲା କଣ ହେଲା ଝିଅଟେ ହେଲା ତ ଭଲ କଣ ସୁକନ୍ୟା। କନ୍ୟ ରତ୍ନ ହିଁ ସବୁଠାରୁ ଭଲ ମୋର ବି ଗୋଟିଏ ଝିଅ ମାତ୍ର
କଣ କରିବା ଆଜିକାଲିକା ସମାଜ ଯୋଉଭଳିଆ ହେଲାଣି ଯେ ଝିଅଙ୍କୁ ସୁରକ୍ଷା ଦବୁ ଝିଅଙ୍କୁ ଯଦି ଅ ଅଧିକ ମାତ୍ରାରେ ଆମେ ଶକ୍ତିଶାଳୀ କରୁଛୁ ସେ ତାର ବି ଦୁରୁପଯୋଗ କଲେଣି ଯଦି ଝିଅଙ୍କୁ ଆମେ ସୁରକ୍ଷା ଶିକ୍ଷା ଦବା ପାଇଁ ଯାଉଛୁ ତ ସେ ସମାଜ ଆଗରେ ହାର ମାନିଗଲେଣି ସମାଜକୁ ଦେଖିକି ମୁଁ ମାନେ ଇଚ୍ଛା ହଉଛି କି ଛୁଆଙ୍କୁ ପାଠ ପଢାର ପେପର ଲିକ୍ ଯେମିତି ହଉଛି ଏସବୁ ଦେଖିକି ଛୁଆଙ୍କୁ ପଢିବା ପାଇଁ ବି ମୋତେ ବେଳେ ବେଳେ ଇଚ୍ଛା ହଉନି କାହିଁକି ଯିବୁ ଭବିଷ୍ୟତ ଏ ମାନଙ୍କର ସବୁ ହବ କଣ?
କିଛି ନାହିଁ ଦିଦି ବହୁତ କଷ୍ଟ ଲାଗୁଛି। ମୁଁ ଏକୁଟିଆ ବହୁତ ପିଲାପତିରେ ଦୌଡ଼ୁଛି କିନ୍ତୁ କିଛି ଆ ଭବିଷ୍ୟତର ଫଳ କିଛି ଆଶା ରଖିନାହିଁ।
ନିହାତି ମୁଁ ଆଗ ମୁଁ ମଧ୍ୟ ସେଇୟଆ କରିୁଛି ବହୁତ ପଇସା ଖର୍ଚ୍ଚ କରେ ତାକୁ ବହୁତ ବଡ ସ୍କୁଲ ରେ ପାଠ ପଢଉଛି। କିନ୍ତୁ କଣ ତା ଭବିଷ୍ୟତ ହବ କଣ ନାହିଁ କିଛି ମୁଁ ଆଗରୁ ଭବିଷ୍ୟତ ଦେଖୁ। ଦେଖୁଥିଲି ଆଉ ଏବେ ଭବିଷ୍ୟତ ଦେଖିବା ଛାଡିକି ତାକୁ ଗୋଟେ ଭଲ ମଣିଷ ମୁଁ ଆଗେ କରୁଛି। ଆଜିକା ସମାଜ ପାଇଁ ଆଜିକା ମାନେ ଭଲ ମଣିଷ ହେଲେ ସେି ପାଠ ନ ପଢିଲେ ବି ତା ନିଜେ ନିଜ ବୁଦ୍ଧିରେ କୋଉଠି କିଛି ନା କିଛି କରିକି ସେ ଚଳିଯିବ କିନ୍ତୁ ଭଲ ପାଠ ପଢିଲେ ଯେ ଭଲ ମଣିଷ ହବ ସେ ର ତାର କିଛି ଆଉ ମାନେ ଗ୍ୟାରେଣ୍ଟି ଆମେ ଦେଇପାରିବୁ ନାହିଁ। ତ ମୁଁ ଚାହୁଁଛି ମୁଁ ଚାହୁଁଛି ତା ବାପା ବି ଚାହୁଛନ୍ତି ଆଗେ ସେ ଗୋଟେ ଭଲ ଝିଅ ହଉ ଭଲ ମଣିଷଟିଏ ହଉ।
ହୁଁ। ଆଜିକାଲି ଝିଅ ମାନେ ଦେଖିଲେନି କେତେ କଳୁଷିତ ହେଇଗଲେଣିି।
ନିହାତି ନିହାତି ଦିନ ଥିଲା ଝିଅ ମାନେ ଏ ଯୌତୁକ ଜୁଇ ରେ ଜଳୁଥିଲେ ଏମିତି ହଉଥିଲା ସେମିତି ହଉଥିଲା ଆମେ କହୁଥିଲେୁ ଝିଅମାନେ କାହିଁକି ସ କିଶାଳି ହଉନାହାନ୍ତି। ଆଜିକା ଆଜିକା ଯୁଗରେ ଆମେ ଯଦି ଝିଅଙ୍କୁ ଶକ୍ତିଶାଳୀ କରିଦଉଛନ୍ତି ସେ ତାର ବେଶୀ ବି ଦୁରୁପଯୋଗ କଲେଣି।
ଶକ୍ତିଶାଳି ହେଲା ପରେ ବି ସିଏଇ ମାନେ ବି ବେଶୀ ମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ହଉଛନ୍ତି।
ସେଇ ମୁଁ ସେଇ ଜିନିଷ କହୁଛି ସେମାନଙ୍କୁ ଆମେ ଯଦି ଆମେ ଆ ଶକ୍ତିଶାଳୀ କରୁଚୁ କି ନା ଆଜି ଆମ ଝିଅ ଏ ସେ ଏ କରାଟ ଶିଖୁ କି ଏମିତି ଶିଖୁ ତାକି ସିଏ କାହାକୁ ଇଏ କରିବ କିନ୍ତୁ ସିଏ ତାର ବି ଦୁରୁପଯୋଗ କରିବା ଆରମ୍ଭ କରିଦେଲେଣି ଛୁଆମାନେ।
ହଁ ହଁ ଠିକ କଥା କହିଛନ୍ତି ଆଜି କାଲି କୌଣସି ପିଲାଙ୍କ ଓପରେ ଭରସା ରଖିବା ମନା ସେ ପୁଅ ଆମେ କହୁଥିଲେ ପୁଅ ଜନ୍ମ କରିକି ଲାଭ ନାହିଁ। ଝିଅ ଜନ୍ମ କରିବା ଝିଅ ଏବେ କେତେ ଦିନ ଚାଲିଲା ପରେ ପୁଣି ଝିଅ ଝି ଝିଅ ମାନେ ବି ପୁଅ ଝିଅ ସବୁ ସବାନ କିନ୍ତୁ ଆମେ ଯଦି ଗୋଟେ ଭଲ ମଣିଷ କରିପାରିବା। ତାହେଲେ ଆମେ ଜାଣିବା ଯେ ଆମ ପାଇଁ
ହଁ ସମାଜ ଯଦି ଆଜିକା ଯୁଗ ଜି ମୋ ଝିଅ କିଛି ଗୋଟେ ଖରାପ କରିଦେଲା ଆଉ ମୋ ଆଡ଼କୁ ଯଥା ସମାଜ ଆଙ୍ଗୁଠି ଉଠିବ ମୁଁ ଭୋଉ ଷ୍ଟ୍ରେଟ ଫରୱଡ଼ ମୋ ଝିଅ ଯଦି ଭୁଲ କରିଛି ମୁଁ ତାକୁ ପାଞ୍ଚଟା ଲୋକଙ୍କ ଆଗରେ ଚାପୁଡ଼ା ଟେ ବି ମାରିଛି। ଯଦି ମୋ ଉଅ ଝିଅର ଭୁଲ ନାହିଁ ସେ ପାଞ୍ଚଟା ଲୋକଙ୍କୁ ବି ମୁଁ ଗାଳି କରିଚି। ମୋ ଝିଅକୁ ମୁଁ ସେଇଆ ଶିକ୍ଷା ବି ଦେଇଛି ଯଦି ଭୁଲ ଅଛି ମୁଣ୍ଡ ନଈଁ ଦେ ଯଦି ଭୁଲ କରିନ ଉଁ ଯେତେ ପାରୁଚ ନିଜକୁ ନିଜୁକୁ ପ୍ରୁଭ୍ କରାଅ କି ବୁ ଠିକ୍ ଅଛି ବୋଲି। କୋଉଠି ବିନା ବିନା ଦୋଷରେ କୋଉଠି ମୁଣ୍ଡ ନୁଆଁଇବାର ନାଇଁ ଦୋଷ କରିଚ ଯଦି ମୁଣ୍ଡ ନୁଆଇଁ ଦିଅ।
ହୁଁ।
ଏଇ ସବୁ ଚିନ୍ତାଧାରା ମୁଁ ମୋର ରଖିକି ମୋ ଝିଅର ପାଠ ପଡ଼ା ଯେତିକି ନୁହେଁ ମୁଁ ଆଗେ ତାକୁ ଚାହୁଁଛି ସିଏ ଗୋଟେ ବୋହୁତ ଭଲ ମଣିଷ ଟେ ହେଇଯାଉ ସମାଜ ପାଇଁ।
ଏ ମୁଁ ବି ସେଇଟା ଚାହେଁ।
ମଣିଷ ଜୀବନ ହଁ ମଣିଷ ଜୀବନ ଆଜି ଅଛି କାଲି କି ନାହିଁ ଆଜିକା ଡ଼େ ଆଜିକା ଯୁଗରେ ମୁଁ ଆଶା କରୁନି ମୋ ଝିଅ ସ୍କୁଲ ଯାଉଛି ଫେରିବ କି ନାଇଁ, ମୁଁ ଗାଡ଼ି ନେଇକି ଯାଉଛି ମୁଁ ଫେରିବି କି ନାଇଁ ଘରକୁ ସହିସଲାମ ସେ ସବୁ ମୋର ଆଉ ଆଶା ନାହିଁ କିନ୍ତୁ ମୁଁ ଚାହୁଁଛି ଯେତିକି ଦିନ୍ ବି ବଞ୍ଚୁଚି ଲୋକ ତାକୁ ଖୁସିରେ ମନେ ରଖନ୍ତୁ ହଁ ସେ ଭଲ ଝିଅଟେ ଥିଲା ଏତିକି ମୁଁ ଶୁଣିବା ପାଇଁ ଚାହୁଁଛି।
ଯାହା ହଉ ଭଲ ଉତ୍ତମ ଚିନ୍ତାଧାରା।
ମୋ ଉତ୍ତମ ଚିନ୍ତାଧାରା କଣ ହଁ ମୋ ଝିଅ ମତେ ସିଏ ମୁଁ ତାକୁ ଟିଭି ଟିବି ମୁଁ ଘରେ ରଖିନି ସିଏ ପଢ଼ିବ ବୋଲି, ମୋବାଇଲ ବୋଲି ସେ ଜିନିଷ କିଛି ଜାଣିନି। ସିଏ ଭାବେ ସିଏ ବର୍ତ୍ତମାନ ଭାବୁଛି କି ସମସ୍ତଙ୍କ ମାମା ମାନେ ଫୋନ ଦଉ ଚନ୍ତି ମା ମାନେ ଫୋନ ଦଉଚନ୍ତି ତାଙ୍କ ଛୁଆଙ୍କୁ ମୋ ମା ମତେ ଦଉନି। ବୋଧେ ମୋ ମା ଖରାପ, ସିଏ ମତେ ଏଇଆ ବୁଝୁଛି।
ଆପଣ ତା ପାଖରେ ଶତ୍ରୁ ହେଇଯାଉଥିବେ।
ବାସ୍ ବର୍ତ୍ତମାନ ମୁଁ ଆଜିକା ଡ଼େଟ୍ ର ପରିସ୍ଥିତି ବର୍ତ୍ତମାନ ମୋ ଝିଅ ପାଖରେ ମୁଁ ଏଇଆ।
ହୁଁ ସେ କୋହୁଥିବ ମୋ ମା ଭଲ ନୁହଁ। ସେ ମ ତା ମନରେ ଆନ୍ଦୋଳିତ ହଉଥିବ ନା ନାହିଁ କୁହନ୍ତୁ?
ହଁ। ମୁଁ ଚାହୁଁଛି ସେ ଭଲ ମଣିଷ ହଉ, ସେ ଟିଭି, ମୋବାଇଲ ଦେଖିକି ଖରାପ ନ ହଉ, ସେ ମୋବାଇଲ ବି ଜିନିଷ କଣ ଆଜି ପ ର୍ଯ୍ୟନ୍ତ ଜାଣିନି।
ମୋ ଝିଅ ବି ସେଇଭଳି ବିନ୍ଦୁ ପ୍ରୟାସରେ ପଢ଼ୁଥିଲା ବହୁତ ଷ୍ଟ୍ରୀଟ୍ ସେଠି। ଶିଶୁ ମନ୍ଦିରରେ ପଢୁଥିଲା, ଆଉ ଯା ହଉ ଭଗବାନ ତ ଗୋଟେ ଗୋଟେ ଝିଅ ଦେଲେ। ଆମେ ଚାହିଁ
ଭଲ ମଣିଷ ହେଇଯାଉ ଆଉ ଆମର ମୋର ଆଉ ବେଶୀ କିଛି ଦରକାର ନାହିଁ। ଏ ମାର୍କ ରେ କିଛି ନାହିଁ ଆଜିକା ଡେଟରେ ଆମେ ପଇସା ଖର୍ଚ୍ଚ କଲେ ନବେ ପରସେଣ୍ଟ ବି ନେଇ ଆସିବୁ ଗୋଟେ ସା ଟିଫିକେଟ୍ ସେଥେରେ କିଛି ଇଏ ନାହିଁ କିନ୍ତୁ ସେ ଭଲ ମଣିଷଟିଏ ଆଗେ ହେଇଯାଉ ସେତିକି ମୁଁ ଭ ଭଗବାନଙ୍କ ପାଖରେ ମୋର ସେ ତିକି ଅନୁରୋଧ ଆଉ କିଛି ନାହିଁ।
ହୁଁ ଭଲ ଭଲ ନା ଉଚ୍ଚମ୍ ଚିନ୍ତାଧାରା ଦେଇଛନ୍ତି।
ମୁଁ ସେଥିପାଇଁ ତାକୁ ଟିୟୁସନ ଦେଇନି ମୁଁ ନିଜେ ପଢଉଛି, ସ୍କୁଲ ରେ ତାକୁ ଅଟୋ ରେ ଛାଡୁନି ମୁଁ ନିଜେ ଛାଡୁଚି। ତା ବାହାରର ଲୋକଙ୍କ ସଂସ୍ପର୍ଶରେ ଖରାପ ଲୋକ କି କିଛି ବି ସଂସ୍ପର୍ଶରେ ଆସି ଆଣିବା ବି ମୁଁ ତାକୁ ଚାହୁଁନି।
ଭଲ କରିଛନ୍ତି ଖାଲି ପଇସା ପଛରେ ଦଉଡିଲେ କିଛି ହବନି ଭଉଣୀ।
ମୁଁ ନିଜେ ବି ଚାକିରି କରୁଥିଲି ଏଇଠି ସରକା ବେସରକାରୀ ସଂସ୍ଥାରେ କାମ କରୁଥିଲି, ମୋ ଝିଅର ଭବିଷ ହଁ ମୁଁ କିନ୍ତୁ ମୋ ଝିଅର ଭବିଷ୍ୟତ ପାଇଁ ମୁଁ ତା ମୋ ଚାକିରୀ ଛାଡିଦେଲି।
ଭଲ କରିଛନ୍ତି।
କାହା ପାଖରେ ମୋ ଝିଅକୁ ଛାଡିକି ଯିବା ମୁଁ ଆଉ ମତେ ସେଫ ଲାଗିଲାନି। ଅ ମୁଁ ମୋର ନିଜେ ମୋ ଝିଅକୁ ସ୍କୁଲ କୁ ନବା ଆଣିବା ତାକୁ ପ୍ରତ୍ୟେକଟି ମୁହୂର୍ତ୍ତରେ ମୁଁ ଯଦି ପରିବା ଟିଏ ବି କିଣିବା ପାଇଁ ଯାଉଛି ମୁଁ ତାକୁ ସାଙ୍ଗେରେ ନେଇକି ପଳଉଚି। ଖିଆ ଦୁନିଆ ଯାହା ହେଲାଣି ମତେ କାହା ଉପରେ ମୁଁ ଆ ନିଜକୁ ଛାଡ଼ିଦେଲେ ମୋର କାହା ଉପରେ ତା ବାପାକୁ ଛାଡ଼ିଲା ପରେ ମୋର ଆଉ କାହା ଉପରେ ଭରଷା ନାହିଁ।
ଭଗବାନ କରନ୍ତୁ ଆପଣ ଭଲରେ ଥାଆନ୍ତୁ।
ଆପଣ ମଧ୍ୟ ବୋହୁତ ଭଲରେ ରୁହନ୍ତୁ, ଆପଣଙ୍କ ଝିଅ ବୋହୁତ ଭଲ ଭଗବାନଙ୍କ ଦୟାରୁ ସେ ବୋହୁତ ପାଇଯାଉ ଡାକ୍ତରୀ ଡକ୍ଟର ହେଇଯାଆନ୍ତୁ। ସେତିକି ମୋର ଭଗବାନଙ୍କ ପାଖେରେ ରିକ୍ୱେଷ୍ଟ୍।
ପ୍ରାର୍ଥନା କରନ୍ତୁ ଟିକେ ହୁଁ।
ହଉ ଆପଣଙ୍କ ସହିତ କଥା ହେଇ ବୋହୁତ ଭଲ ଲାଗିଲା।
ଆଜ୍ଞା।
ଅଶେଷ ଅଶେଷ ଧନ୍ୟବାଦ।
ହଁ ଧନ୍ୟବାଦ।